ହ୍ୟାଲୋ
ଆଉ କଣ କରୁଥିଲେ?
ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ସୁୁଭିଲ କେ ମୁୁରବାଦ ସୁବୁଛି।
ଆଜ୍ଞା ଆଜ୍ଞା ମ୍ୟାଡ଼ମ୍ ଶୁଭୁଛି ଆପଣଙ୍କର କଥା।
ହଁ କ କରଥିଲ ସେ
କଣ କରୁଛନ୍ତି।
କିଛି ଆଉ ବସିୁଛି ଖାଇକି ଆଉ। ଆଉ ଆପଣ
ଆଜ୍ଞା
ନା ରୋଷାଇ ଚାଲିଚି ଶବ୍ଦ ସବୁଛି ମୁଁ ଖାଇ ଚାଲିଛି।
ଆଜ୍ଞା ମୁଁ ଏବେ ମାନେ ଟିକେ ଖାଇବି ବୋଲି ଭାବୁଛି ଆଉ।
ସେର କିଛି ଶବଦ ଆସଛି କଣ ରୋଷେଇ କରିଛନ୍ତି।
ନା ରୋଷେଇ ତ କରୁନି ଯେ
ହୁଁ ହୁଁ
କୁହନ୍ତୁ।
ଦେଖଛି
ମାନେ ଆପଣଙ୍କୁ କୋଉ କେଉଁ ଜାଗାକୁ ବୁଲିଯିବାକୁ ପସନ୍ଦ ଲାଗେ
ଆଉ ହୁଁ ବେଶୀ ମୋତେ ସେ ମନ୍ଦିର ବୁଲିବାକୁ ବହୁତ ପସନ୍ଦ ହୁଁ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ମୁଁ ମନ ମତେ ବୁଝିବାର
ମ୍ୟାଡ଼ାମ ଆପଣଙ୍କର କଥା ମତେ ଶୁଭୁନି କିଛି
ଏବେ ବେ ଶୁଭିଲା କି?
ଏବେ ଏବେ ଶୁଭୁଛି ମ୍ୟାଡ଼ାମ ହ୍ୟାଲୋ।
ମନ୍ଦିର ଗୁଡାଏ ସେଟା ମତେ ବେଶୀ ପସନ୍ଦ ବୁଲିବା ପାଇଁ।
ଆଜ୍ଞା।
ହଁ ଆମ ଏପଟେ ଗୋଟେ ବହୁତ ଗୁଡାଏ ମନ୍ଦିର ଅଛି। ଯେପରି ଆମେ ଯଦି କହିବା ଅ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଠାରେ ଅଛି କୋଣାର୍କ ମନ୍ଦିର ଜାଣିଥିବେ ଯୋଉ ସୂର୍ଯ୍ୟ ପୂଜା କରନ୍ତି। ସୂର୍ଯ୍ୟଙ୍କୁ ସେଠି ପୂଜା କରାଯାଏ ସେଠି ଭଗବାନ ସୂର୍ଯ୍ୟଙ୍କୁ ସେଠି ପୂଜା କରାଯାଏ। ତାପରେ ମୁଁ ସେ ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱର ରେ କି
ଆଜ୍ଞା ମାନେ ସେଠି ତ ବହୁତ ଭଲ ଲାଗେ ମାନେ ଆମର ଯୋଉ ବାରଟା ଯୋଉ ଜ୍ୟୋତିର୍ଲିଙ୍ଗ ଅଛନ୍ତି। ବାରଟା ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଯୋଉ ଆମ ଲିଙ୍ଗରାଜ ମନ୍ଦିର ଅଛନ୍ତି। ସେଇଟା ସବୁଠାରୁ ରୁ ମାନେ ପ୍ରଥମ। ପ୍ରଥମ ଲିଙ୍ଗଟା ସେଇଟା।
ନା ଲିଙ୍ଗରାଜ ମନ୍ଦିର ଯୋଉ ଅଛି ଆମ ଶିବଙ୍କ ଆଉ ବିଷ୍ଣୁଙ୍କ କୁ ପୂଜା କରାଯାଏ କେମିତି କି?
ଆଜ୍ଞା ଆଜ୍ଞା ଆଜ୍ଞା ସେଇଟା ଜାଣିଥିଲି। ତାଙ୍କର ତ ମହାତ୍ମ୍ୟ କହିଲେ ନ ସରେ ମାନେ ଯୋଉ ବିଷ୍ଣୁ ଭଗବାନ ଅଛନ୍ତି ବିଷ୍ଣୁ ଭଗବାନ ଶିବଙ୍କୁ ପୂଜା କରନ୍ତି ଆଉ ଉ ଆଉ ଯୋଉ ଶିବ ଭଗବାନ ଅଛନ୍ତି ସେ ବିଷ୍ଣୁଙ୍କୁ ପୂଜା କରନ୍ତି। ମାନେ ଦି ଜଣ ଯାକ ଦି ଜଣଙ୍କର ଆରାଧ୍ୟ ଅଟନ୍ତି।
ହଁ।
କେମିତି ଚମତ୍କାର ସେଇଟା ମାନେ ଆଜ୍ଞା ଜାଣିନଥିଲେ ମାନେ ସେଇଟା ଗୋଟେ ଟେ କେତେ ସୁନ୍ଦର କଥା ଦେଖନ୍ତୁ ମାନେ ଦି ଜଣ ଯାକ ମାନେ ଦି ଜଣଙ୍କର ଆରାଧ୍ୟ। କିନ୍ତୁ ଦି ଜଣ ଯାକ ପୁଣି ଗୋଟେ। ଦୁଇ ଜଣ ସମାନ। ମାନେ ଭାବି ନିଅନ୍ତୁ ଆପଣ ଅ ମୁଁ ଏବେ ମାନେ ଗୋଟେ ହିଁ କିନ୍ତୁ ଅଲଗା ଅଲଗା ହେଇ ଯାଇଚୁ ଆଉ ମୁଁ ଆପଣଙ୍କୁ ମାନେ ଖାଇବା ପିଇବା ପାଇଁ କହୁଛି ଧ୍ୟାନ ରଖିବା ପାଇଁ କହୁଛନ୍ତି କହୁ କହିବି ଆଉ ଆପଣ ଏବେ କହିବେ ଏ ମାନେ ମତେ ଧ୍ୟାନ ରଖିବା ପ୍
ହଁ ହଁ ହଁ ହଁ ହଁ। ହଁ ହଁ।
ମାନେ ବିଷ୍ଣୁ ଭଗବାନଙ୍କର ବି ବହୁତ୍ ଗୋଟେ ରୂପ ଅଛି ଯେମିତି କି କ୍ରୀଷ୍ଣ ରାମ ପର୍ଶୁରାମ
ଆଉ ଏଇଟା ହୁଁ
ପୁଣି ମତ୍ସ୍ୟ ଅବତାର ପୁଣି କଛପ ଅବ ତାର ଆଜ୍ଞା।
ବ ତ ଅଛିି ହ
ଆପଣଙ୍କର ଭଏସ ଟା ମା ଡମକ ମାନେ ଠିକ ଶୁଭୁନି। ମାନେ କ୍ଲିଅର ସୁଭୁନି ଆପଣଙ୍କର ଆବାଜ୍ ଚା
ସୁବୁନି।
ଫୋନ କୁ ଟିକେ ପାଖକୁ ଆଣନ୍ତୁ।
ଆଇ
ହ୍ୟାଲୋ। ଆପଣଙ୍କ ସେପଟେ ନେଟୱାକ ଆସୁନି କି ମ୍ୟାଡ଼ାମ।
ଏବେ ଶୁଭିଲା କି?
ହଁ ଶୁଭୁଛି କି୍ କିନ୍ତୁ ମାନେ ଅଧା ଅଧା ମଝିରେ ସେଇଟା ବନ୍ଦ ହେଇଯାଉଛି ମ୍ୟାଡମ୍।
ଜାଣି ସେ କଛ ଏ ବିି ତ ବି ପୁଲମ ନାହିଁ
ହଁଅ। କେମିତି କଣ ହଉଛି କେଜାଣି ଆଉ ଆଜ୍ଞା ଏବେ ଏବେ ଶୁଭିଲା।
ହଁ କୁହନ୍ତୁ।
ମାନେ ଆପଣଙ୍କୁ କଉ କଉ ଜାଗା ଯିବା ପାଇଁ ଭଲ ଲାଗେ ସେ ଯୋଉଁ ପୁରୀ ଯୋଉଁ ମନ୍ଦିର ଅଛି, କୋଣାର୍କ ମନ୍ଦିର ଅଛି, ସେ ମନ୍ଦିରକୁ ଛାଡ଼ିକି।
ହଁ ପୁରୀ କୋଣାର୍କ ଯୋଉଟା ମୁକ୍ତେଶ୍ଵର ମନ୍ଦିର ଗୋଟେ କୁହନ୍ତି ନା ଆଉ ଆମ ଏପଟେ ଗୋଟେ ଫେମସ ମନ୍ଦିର ସେଇଟା ଅଛି ସମଲେଶ୍ଵରୀ ମନ୍ଦିର ସେଇଟାକୁ ମତେ। ତେ ଯିବାକୁ ବହୁତ ପସନ୍ଦ ହଁ ସେ ସେଇଟା ଆମ ପାଖରେ ଅଛି।
ଆଜ୍ଞା ସେଟା ବହୁତ ଭଲ ଲାଗେ
ହ
ମାନେ ବଦ୍ରିନାଥ ଯୋଉ ଅଛି କେ କେଦାରନାଥ ଅଛି ସେଟାକୁ ୟାତ୍ରା କରିବା ପାଇଁ ବହୁତ ମାନେ ଇଛା ମତେ ଅଛି।
ହଁ ହଁ ସେଇଟା ଗୋଟେ ବଦ୍ରୀନାଥ ବି ସେଟା ଜାଗା ମୁଁ ବି ଯାଇନି ଆକଚୁଆଲି ମୁଁ ଯାଇନି ସେଠାକୁ ଯିବାର ତ ବହୁତ ଇଛା ଆଉ।
ଆଜ୍ଞା ମୋ ତ ଏବେ ମାନେ ଗୋଟେ ଅଛନ୍ତି ମୋର ବଡ ଭାଇ। ତ ସେ ବଡ ଭାଇ କଣ କରିଥିଲେ ନା ଯାଇଥିଲେ ଏବେ ମାନେ ଦଶ ପନ୍ଦର ଦିନ ହଉଛି। ସେ ଯାଇଥିଲେ। ଆଉ କାଲି ନା ପରଦିନ କାଲି ରାତିକୁ ଫେରିଛନ୍ତି ସେ। ମାନେ ଯାଇକି ସେଠି ମାନେ ଆଜ୍ଞା ବଦ୍ରିନାଥ ଯାଉଥିଲେ ରାସ୍ତାରେ ପୁଣି ମାନେ ଏତେ ଜୋର୍ ବର୍ଷା ସେ ଠାରେ ହଉଥିଲା ନା ତ ସେମାନେ ଗୋଟେ ବସ୍। ବସିକି ଯାଉଥିଲି ମାନେ ଚାଳିଶ ଜଣ ଯାକ। ଅ ମାନେ ଉମ ଉ ଯାଉଥିଲେ ଆଉ ରାସ୍ତା ରାସ୍ତାରେ ମାନେ ତାଙ୍କ ବସ ର ସାମ୍ନାରେ ହିଁ ଗୋଟେ ମାନେ ଯୋଉ ବଡ ପଥରଟା ନା ମାନେ ପାହାଡ ଉପରୁ ଖସି ଆସିଲା। ଆଉ ଖସି ଆସିଲା ପରେ ଯୋଉ ସାମ୍ନାରେ ତାଙ୍କର ଗୋଟେ ବସ୍ ଥିଲା ସେ ବସ୍ ଟାକୁ ମାନେ ପୁରା ଦଳି ଦେଲା।
ଏତେ ବଡ ଆକ୍ସିଡେଣ୍ଟ ଗୋଟେ ସେଟା ହେଲା ନା ତ ମାନେ ସେମାନେ ନିଜ ଆଖି ସାମ୍ନାରେ ନିଜର ମାନେ ମୃତ୍ୟୁ କୁ ଦେଖିକି ଆସିଛନ୍ତି।
ଓ ହୋ ଠିକ ଅଛି।
ସେ ଜାଗାକୁ ଦର୍ଶନ ବି କରି ଯାଇ ପାରିଲେନି ଭଲ କରି ବଦ୍ରିନାଥ କୁ ନ ଯାଇକି କେଦାରନାଥ କୁ ଯାଇ ଗଲେ ଆଉ ସେଠୁ ପଳେଇ ଆସିଲେ।
ଆ।
ମାନେ ବହୁତ ହି ଖରାପ ଜାଗା ସେଇଟା ମାନେ ଘାଟି ଏରିଆ ନା। ତ ଘାଟି ଜାଗା ସେଥିପାଇଁ ମାନେ ସେଟା ଯିବା ପାଇଁ ସମସ୍ତେ ଡରୁଛନ୍ତି
ଘାଟି ଏରିଆ ସେଇଟା କହୁଛନ୍ତି ଯୋଉ ପାହାଡର ସାଇଡରେ ଥିଲେ ସେଇଟାକୁ ଘାଟି ଘାଟି ଏରିଆ କୁହନ୍ତି ନା।
ଆଜ୍ଞା ମାନେ ପାହାଡ ମଝି ମଝିରୁ ଯାଉଥିବେ ଆଉ ଯୋଉ ମାନେ ଦୁଇ ସାଇଡ ରୁ ପାହାଡ ଥିବ ପାହାଡ ମାନେ ମଝିରେ ହିଁ ଯୋଉ ରାସ୍ତା ଗୁଡା ଥାଏ ସେଇଟା ହିଁ ତ ଘାଟି ଏରିଆ ମାନେ ପାହାଡକୁ ଚଢିବେ ପାହାଡରୁୁ ମାନେ ଓହ୍ଲେଇବେ ସେ ରାସ୍ତା ଗୁଡା ଯୋଉ ଅଛି। ମାନେ ଘାଟି ଏରିଆ ତାର ତାରିଣୀ ଗଲା ବେଳକୁ ଗୋଟେ ମାନେ ଘାଟି ଅଛି। ସେଟା ତ ଏତେ ମାନେ ଉଁ ମାନେ ଏତେ ଖରାପ ରାସ୍ତା ସେଇଟା। ମାନେ ଯଦି ରାତିରେ ଯାଉଛନ୍ତି ନା ତ ଆଉ ଯଦି ବର୍ଷା ସମୟରେ କି ଯଦି ଟ୍ରାଭେଲ କରୁଛନ୍ତି ମାନେ ଏ ଆକ୍ସିଡେଣ୍ଟ ବାଧ୍ୟ ହେବ ସେଇଠି
ସେମିତି ଜଙ୍ଗଲ ଭିତରେ ପୁରା ସେଡା ପଥର ପଥର ରେ ଅଛି।
ହଁ ମାନେ ବହୁତ ଜଙ୍ଗଲ ହେଇଛି ଆଉ ସେଇଟା ବହୁତ ମାନେ ଡେଞ୍ଜରିଅସ ବହୁତ କ୍ରିଟିକାଲ ଜାଗା ସେଟା ମାନେ ଯୋଉ ଜଙ୍ଗଲି ଅଛନ୍ତି ନା ଲୋକ ମାନେ ଜଙ୍ଗଲି ଯେତେ ଯାନବର ଅଛନ୍ତି ସେ ଯାନବର ଗୁଡାକ ଲୋକ ସେଥିରେ ମାନେ ବାହାରନ୍ତି ଆଉ ମାନେ କଣ କହଁନ୍ତି ନା ଆତଙ୍କବାଦୀ ଏରିଆ ସେଟା।
ଓହୋ ସେଥିପାଇଁ ନା। ସେଥିପାଇଁ ଟିକେ ଖତରନାକ ଜାଗା ଆଉ।
ଥିଲୁ ଗୋଟେ ସମୟରେ ସେମିତି ଯାଇଥିଲୁ। ବୁଲିବା ପାଇଁ ଆଉ କଣ ହେଇଥିଲା ନା ମାନେ ଲୋକ ଆମେ ଗୋଟେ ମାନେ ଏଠୁ ଯାଇଥିଲୁ ପାଖାପାଖି ଚାଲିଶ ଜଣ ଯାଇଥିଲୁ ଗୋଟେ ବସ ରେ। ତ ଗଲା ବେଳକୁ କଣ ହେଲା ନା ରାତିରେ ରାତିରେ ଦିଟା ବେଳକୁ ସମସ୍ତେ ଶୋଇ ପଡିଥିଲେ ସେ ଘାଟି ଜାଗା ଆମେ ମାନେ କ୍ରସ କରୁଥିଲୁ ତ ଦିପ ତିନିଟା ଲୋକମାନେ ରୁମାଲ୍ ଘୋଡ଼େଇକି ଆସିକି ମାନେ ବସ୍କୁ ଅଟକେଇ କିିଲି ପୁଣି ଦେଖିଲେ ଫ୍ୟାମିଲି ଗୁଡା ଅଛନ୍ତି। ଆଉ ସେମିତି କିଛି ମାନେ କିଛି ଖାସ୍ ପିନ୍ଧି ନାହାଁନ୍ତି ଟ୍ରାଭେଲିଂ ଯୋଉ ଲୋକମାନେ କରନ୍ତି ସେମାନେ ଜାଣିଥାନ୍ତି ଯେ ସେମାନେ କିଛି ପିନ୍ଧି ନାହାଁନ୍ତି। ନା ହାତରେ ହେତିକି ପଇସା କଥା ବିି ନଥାଏ ବୋଲି ବି ଜାଣିଥାନ୍ତି ସେମାନେ ତ କିଛି ପିନ୍ଧି ନଥିଲେ ସେମାନେ କଣ ଲୁଟିବେ? ତ ପୁଣି ସେମିତି କଥାବାର୍ତ୍ତା ହେଇକି କି ମାନେ ତାଙ୍କୁ ଡରାଇକି ଆମେ ପୁଣି ପଳେଇ ଆସିଲୁ ଭଗବାନଙ୍କର ଯେଉଁ ମାନେ ଅସୀମ କୃପା ଥିଲା ସେଥିରୁ ହିଁ ଆମେ ବଞ୍ଚିକି ପଳେଇ ଆସୁୁ ନହେଲେ ଆତଙ୍କବାଦୀ ତିିନି ଚାରି ଟା ପୁରା ଘେରି ଦେଇଥିଲେ
କଣ ସେଇଟା ହିଁ ତାଙ୍କର ନଜର ଟା ଦେଖ
ତ ସେ ଦେଖିଲେ ବୋଧେ କେମିତି ତାଙ୍କର ମାନେ ଇଚ୍ଛା ହେଲାନି ବୋଧେ ମାନେ ବସ୍ ଭିତରକୁ ଯାଇକି ମାନେ ଟିକେ ଦେଖିବା ପାଇଁ ସେମତି କଣ ହେଇଥିବ ବୋଧେ ନା ଭଗବାନ କି
ସେଇଟା ଭଗବାନର କୃପା ଥିଲା ଭାବିବି ଆଉ କଣ।
ଆଜ୍ଞା ଆମେ ପୁରା ବଞ୍ଚି ଯାଇଛୁ ସେଠିରୁ ଆଉ ଘାଟି ମାନେ ଏତେ ବଡ଼ ଘାଟି ଅଛି ବସ୍ ମାନେ ପୁରା ଏମିତି କଣ ଥାଏ ନା ଜିଗ୍ ଜାକ ଜିଗ୍ଜାକ ହେଇକି ଯୋଉ ଥାଏ ମାନେ ପୁରା ସେମିତି ସେମିତି ପୁରା ବସ୍ ଯିବ ମାନେ ବସ୍ କୁ ଆଜ୍ଞା ବସ୍ କୁ ମାନେ ପୁରା କାଟିଲା ସମୟରେ ଏତେ ମାନେ ଖତରନାକ ହିସାବରେ ଟିକେ ବି ଯଦି ମାନେ ଯୋଉ ଡ୍ରାଇଭର ଯଦି ଆଖି ଲାଗିଯିବ କିମ୍ବା ଟିକେ ଅନ୍ୟ ମନସ୍କ ହେଇଯିବ ତାହେଲେ ପୁରା ମାନେ ଉପରୁ ପୁରା ପାହାଡ ଉପରୁ ପୁରା ତଳକୁ ପଡିବେ। ଏମତି ହେଇଛି। ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା
ଠିକ ଅଛି ମ୍ୟାଡାାମ ଠିକ ଅଛି ପୁଣି କଥା ହେବା ଆଉ। ଆ ମୁଁ ଆପଣଙ୍କୁ କଲ କରିବି ପୁଣି